କି ମୁଁ ଭାଗ୍ୟ।
ଆପଣଙ୍କ ଭାଗ୍ୟ ନୁହଁ ମୋର ହିଁ ଅ ବୋଧେ ସେଇ ସମୟରେ ଆପଣ ଯୋଉ କହିଲେ।
ନାଁ।
ଆଉ।
ଏଇଟା ହିଁ ଯୋଉ ପଛରେ କଲ୍ କଲି ସିଏ। ଭୁଲ ରେ ସମିଟ ମାରିବା ନଥାଏ କାଟିବା ଥାଏ କିନ୍ତୁ ସମିଟ୍ ମାରିବା ଅପସନ୍ ଆଉ କିଛି ନଥିଲା ବି। ମାରିଲି ତ ସେ ଦେଖେଇଲା ଜିରୋ।
ନାଇଁ ସେଟା ପୂର୍ବରୁ ପରା ମୋ ସହିତ ସେମିତି ହେଇଛି ମାନେ ଯୋଉଟା କଲ ଲଗ ମାନେ ମୁଁ କରେ ସେଇଟା ଲାଗେନି ଯୋଉଟା ତା ପରଥରକ ଦେଖାଇବା ପାଇଁ ପରଥରକ ଆପଣ ଆଉ ଗୋଟେ ଟା କଲା ବେଳେ ନମ୍ବର ସେଇଟା ଦେଖେଇବ ପୁରୁଣାଟାର କି କଟିଗଲା ବୋଲି ସେଇଟାରୁ। ମୁଁ ଅଲଗା ନମ୍ବର କରିକି ଦେଖିଛି ସେମିତି ହିଁ ହୁଏ ମାନେ ଆପଣ ସେମାନେ ଆପଣଙ୍କର
ମୁଁ ଯେମତି ଯେମତି ଦେଖି ଦେଖି ତିନ ଚାରିଟା ୱେଷ୍ଟ ହେଇଗଲାଣି ପାଞ୍ଚଟା ପାଖା ପାଖି।
ଏଇନା ସାଙ୍ଗେ ସାଙ୍ଗେ?
ନାଁ ଏପର୍ଯ୍ୟନ୍ତ।
ଓହୋ ହଁ ମୋର ବି ସେମିତି କେତେ ଗୁଡିଏ ବ୍ୟର୍ଥ ପଳେଇଛି।
ଆପଣ ମୁଖୀ କୁ କହିଦେବେ ହେଲା। ଆଉ ତାକୁ କହିଦେବେ କି ମୁଁ ପଢା ସାରିଲା ପରେ ଆପଣ ଫାଇନାଲ କରିତ କହିଦେବେ ଆଉ କହିବେ କି ଆଉ କରନ୍ତୁ ନାହିଁ ଆପଣ।
ମୁଁ ଓହୋ ମୁଁ କହିଦେବି ତ ଆମେ ଯାହା କଥା ହେଲେ ସେଇୟା।
ଆଜ୍ଞା।
ଆଉ ସେୟଆ ହିଁ କରିବାକୁ ପଡିବ ସେମିତି ହେଲେ ଟିକେ ସମୟ ଲାଗିଲେ ବି ଚଳିବ ପାଞ୍ଚଟାରୁୁ ଗଲେ। ସେମିତି ମୁଁ ଆପଣଙ୍କ ପାଖକୁ ଗଲା ପହଞ୍ଚିଲା ପରେ ତାପରେ ଟିକେ ସମୟ ଲାଗିଲେ ବି ଚଳିବ ଆଉ।
ଆଜ୍ଞା।
କିନ୍ତୁ ତାଙ୍କୁ କହିବେ ପାଞ୍ଚଟା ରୁ ସାତଟା ଭିତରେ ତ କରିବେ ନା ଦି ଘଣ୍ଟାରେ ଆଉ। ଆଉ ସେଥିରେ ବି ଯଦି ପୂର୍ବ ଥରକ ଭଳିକା ଲେଟ୍ କରିକି ଆମକୁ ଆଠଡା କରିଦେଲେ ତାହେଲେ ଅସୁବିଧା ହେଇଯିବ।
ଆଜ୍ଞା। ଆମୁକୁ ଅଲଗା ଜିନିଷ ଯୋଉଟା ନବାର ଥିଲା ସେଇଟା ଆମେ ଏଥିରେ ନେଇଯାଇଛୁ ତ ଏଥର କେବଳ ଖାଇବାରେ ନବାର ଅଛି ଆଉ କିଛି ନାହିଁ।
ହଁ ହଁ ଆଜ୍ଞା। କିନ୍ତୁ ଆପଣ କହିପାରିବେ ହଁ ଖାଇବା ପିଇଆ ଖାଇବା ପିଇବାରେ ହିଁ ନେବେ। ଆଉ ଆଜି ଟିକେ ବନେଇବା ବେଳେ ଟିକେ ବିଦ୍ ମାନେ ଅଁ ନେଇଯିବେ ଆପଣ ଭିଡିଓ। ହଁ କାହିଁକି ନା ଆପଣ ପୂର୍ବ ଥରକ ନେଇନଥିଲେ। ମୁଁ
ପୂର୍ବ ଥର ନେଇଥିଲି ଥରେ କି ଦି ଥର।
ଥରେ କି ଦୁଇଥର ନେଇଥିଲେ ହଉ ହଉ ଭଲ କଥା। କିନ୍ତୁ ଭଲ ମୁଁ କହୁଥିଲି କି ମୁଁ ବହୁତ ଅସୁବିଧାର ସମ୍ମୁଖୀନ କରିକି ଆପଣଙ୍କ ସହିତ ଏଇନା କଥା ହଉଛି। ମୁଁ ଆପଣଙ୍କ ଘରେ ଘରେ ରହିକି କଥା ହେଇଥିଲେ ଭଲ ହୋଇଥାନ୍ତା।
ଅସୁବିଧାର ସମ୍ମୁଖୀନ କଣ ହଉଛି?
ଅସୁବିଧା ହଉଛି ଆଉ।
ଘରେ କହୁଛନ୍ତି
ହଁ ଠିକ୍ କଥା କହୁଛନ୍ତି କଣ। ଆଉ ଘରେ କଥାବାର୍ତ୍ତା ବି ନିଜ ଭିତେରେ ହଉଛନ୍ତି ଆଉ ମତେ ବି ଗାଳି କରୁଛନ୍ତି କି ମୁଁ ଖାଲି ଫୋନ୍ ଧରିକି ବସି ପଡୁଛି।
ସେଇଟା ମୁଁ ଆପଣଙ୍କୁ କହୁଥିଲି ଯେତେବେଳେ ମୋ ସହିତ କଥା ହୁଅନ୍ତୁ ଏଇଠି ରହିକି।
ହଁ ସେଇଆ ବା। ସେଥିପାଇଁ ମୁଁ ଆଉ କଣ କରିପାରିବି? ମତେ ଦେଖୁନାହାଁନ୍ତି ମୁଁ ମାତା ଏଇନା ରାଗୁଥିବେ ଏଇନା କଣ ହସି ଦେଇକି ପଳଉଛନ୍ତି ମୁଁ କିଛି ବୁଝିପାରୁନି ତାଙ୍କ କଥା।
ହେଁ ହେଁ ହେଁ।
ମାତାଶ୍ରୀ ସବୁବେଳେ ପ୍ରସନ୍ନ।
ମାତାଶ୍ରୀ ସବୁବେଳେ ପ୍ରସନ୍ନ।
ଏଇଆ କହିକି ଗଲେ ସେ କିନ୍ତୁ ମତେ ତ ଲାଗୁନାହିଁ।
ହଁ ହଁ।
ହଉ ଆ
କୁହନ୍ତୁ ମୁଁ ଖାଉଛି।
ହଉ ଆପଣ ମୁଁ ଆଉ କଣ କହିବି? ମୁଁ ହଁ ମୁଁ ଆପଣଙ୍କୁ କହୁଛି ଆମର କାଲି ମୁଁ ଦୁଇଟି ମିତ୍ରଙ୍କୁ ମୋର ଓଡିଆ ସଂସ୍କୃତି ବିଷୟରେ କହୁଥିଲି ଆଉ ସେମାନେ ତ ସେମାନେ ତ ଓଡିଆ ଆପଣଙ୍କୁ କିନ୍ତୁ ମୁଁ ଆଉ ଟିକେ ବିସ୍ ତାର ଭାବରେ ଆମ ଓଡିଆ ସଂସ୍କୃତି କଥା କହୁଛି।
ଆଜ୍ଞା।
ହଁ। ଓଡିଆ ସଂସ୍କୃତି ଆମର ମାନେ ଓଡିଆ ସଂସ୍କୃତି ଓଡିଆ ପରମ୍ପରା ଏତେ ଭା ବଢିଆ ମାନେ ଆପଣ ଦେଖିଲେ ଆପଣଙ୍କ ଆଖି ଲାଖିଯିବ।
ଆଜ୍ଞା ମୁଁ ଲାଖି ଯାଉଛି।
ଲାଖିଯାଉଛି ନା ମୁଁ ଆପଣଙ୍କୁ କହୁଛି ଦେଖନ୍ତୁ ଆମର ଓଡିଆର ନବବର୍ଷ ସ ଆରମ୍ଭ ହଉଛି ପଣାସସ୍ ପଣା ସଂକ୍ରାନ୍ତିରୁ।
ଆଜ୍ଞା।
ପଣା ପଣା ସଂକ୍ରାନ୍ତିରେ ଆମ ଓଡିଆ ନବ ବର୍ଷ ଆରମ୍ଭ ହଉଛି। ଆଜ୍ଞା ଆମର ଏଇ ଦିନରେ ଓଡିଆ ମାନେ ସବୁ ଘରେ ଘରେ ବନା ହୁଏ ପଣା। ସେ
ଆଜ୍ଞା।
ଆଜ୍ଞା।
ଯୋଉଟା ଆପଣ ମତେ ଆଣିକି ଦିଅନ୍ତି।
ଆଜ୍ଞା ଆଜ୍ଞା ଆଉ ସେ ପଣାରେ ଜାଣିଛନ୍ତି ଆପଣ କେତେ ପ୍ରକାର କଣ ପଡେ? ସେଥିରେ ପଡେ କଦଳୀ ବେଲ ପଣା ହୁଏ ଗୋ ଟେ ଆଉ ଗୋଟେ ଆଉ ଗୋଟେ କଣ ପଣା ହୁଏ ମାନେ
ହାଲୋ ଆପଣଙ୍କର କଟିଗଲା ଶୁଭୁ ନାହିଁ ମତେ କିଛି।
ଆପଣଙ୍କୁ ଆପଣଙ୍କର ଟିକେ ଅସୁବିଧା ହବ ଏବେ ତ କିଛି ଆପଣଙ୍କ ଆଜ୍ଞା ତ ଯୋଉ ଆମର ପଣା ସଂକ୍ରାନ୍ତିରେ ଆମର ପଣା ହୁଏ ଯୋଉ ବେଲ ପଣା ତା ଦେହେରେ କଦଳୀ ନଡିଆ ଆ ସେଉ ଏମିତି ବ ବହୁତ ପ୍ରକାର ଜିନିଷ ପଡ଼ିଥାଏ ଆଜ୍ଞା। ତ ଏଇ ସବୁ ଯୋଉ ଜିନିଷ ଆପଣଙ୍କ ପିତା ବୋଧେ ପଳେଇଲେ ଏବେ?
ନାଁ ନାଁ ଅଛନ୍ତି।
ଓ ହୋ ମୁଁ ଦେଖିଲି ଜଣକୁ ଯିବାର ତ ମତେ ଲାଗିଲା ଆପଣଙ୍କ ପିତା ହଉ।
ନାଁ ହୁଁ।
ମୁଁ କହୁଥିଲି କି ତାପରେ କଣ କହୁ ଥିଲି ଆପଣଙ୍କୁ ହଁ ଓଡିଆ ପର୍ବ ତ ପଣା ସଂକ୍ରାନ୍ତି ହଉଛି ଆମର ନବବର୍ଷ ତାପରେ ଆସୁଛି ଆମର ଆ ଆଉ ଗୋଟେ ପର୍ବ ଆସୁଛି ଆ ରଜ ପର୍ବ ତାପରେ ବଡ ପର୍ବ ପୁରା।
ଆଜ୍ଞା।
ରଜ ପର୍ବ ଏମିତି ବଢିଆ ପର୍ବ ମାନେ ରଜ ପର୍ବରେ ଯୋଉ ଜିନିଷ ଆମ ପାଇଁ ଆମର ଅଲଗା ସମାଜ କାର୍ଯ୍ୟ କରେ ସେଇ ଜିନିଷ ପାଇଁ ଆମ ଓଡିଆ ସମାଜ ବହୁତ ଗର୍ବ ଅନୁଭୂତ କରେ ଏବଂ ତାକୁ ପର୍ବ ଭଳିଆ ପାଳନ କରେ।
କିନ୍ତୁ ନିଜେ ପଛେ ଘରେ ନ କଥା ହଉଥାନ୍ତି ସେ ବିଷୟରେ କିନ୍ତୁ ପର୍ବ ପର୍ବାଣୀରେ ମାନନ୍ତି।
ହଁ ପର୍ବ ପର୍ବାଣୀରେ ଆମକୁ ମାନନ୍ତି ଶୁଣୁ ନାହାଁନ୍ତି ଆପଣ ସେଦିନ ଆମର ଯୋଉ ଭୂ ଭୂ ଦେବୀ ଭୂମି ଦେବୀ ଯିଏ ଥାଆନ୍ତି
ଆଜ୍ଞା ଆଜ୍ଞା।
ତାଙ୍କର ଋତୁସ୍ରାବ ହୁଏ। ମାନେ ବର୍ଷକୁ ସେଇ ତିନି ଦିନ ତ ସେଦିନ ଆମର ଝିଅ ମାନେ ଝିଅ ମାନଙ୍କ ପାଇଁ ଏଇଟା ବହୁତ ବଢିଆ ପର୍ବ ମାନେ ଝିଅ ମାନେ ଖାଲି ନୂଆ ବସ୍ତ୍ର ପିନ୍ଧନ୍ତି କିଛି କାମ କରନ୍ତିନି କିଛି କାମ ହଁ କିଛି କାମ କରନ୍ତିନି ଆଉ ପୁଅ ମାନେ ସବୁ କାମ କରନ୍ତି ତ ସେ ଥିପାଇଁ ପୁଅ ମାନଙ୍କୁ ଟିକେ କମ୍ ପସନ୍ଦ କିନ୍ତୁ ଝିଅ ମାନଙ୍କୁ ଭାରି ପସନ୍ଦ।
ଆଜ୍ଞା ଝିଅ ପୁଅ ମାନଙ୍କ ପାଇଁ ପସନ୍ଦ ହବ ନା ତାଙ୍କୁ କପଡା ମିଳେ କିଛି ନା କିଛି ତ ସେ କାହିଁକି ଖୁସି ହେବେ?
ଆଜ୍ଞା ଆ ହଉ ମୁଁ ରଜପର୍ବ
ମାନେ ଆପଣଙ୍କର ଯେତିକି ବି ପର୍ବ ଅଛି ସଂସ୍କୃତିରେ ତ ପୁଅ ପିଲାଙ୍କ ପାଇଁ ତ କାହିଁକି କିଛି କିଛି ନାହିଁ ଖାଲି ଝିଅ ପିଲାଙ୍କର କୁମାର ପ୍ରଥମାଷ୍ଟମୀ ତ ପୁଅ ପିଲା ଯିବେ କୁଆଡେ?
ପ୍ରଥମାଷ୍ଟମୀରେ ପୁଅ ପିଲାଙ୍କ ପାଇଁ ହିଁ ହୁଏ ମାନେ ବଡ ମାନଙ୍କ ପାଇଁ ହୁଏ ପୁଅ କି ଝିଅ ନୁହଁ।
ହଁ ହଁ ସେଇଟା ସତ ନୁହଁ ମୁଁ ଜାଣି ସାରିଛି ମୁଁ ମୁଁ ଭୁଲି ଯାଇଥିଲି।
ଆଜ୍ଞା ସେଇଥିରେ ଯିଏ ବଡ ପୁଅ ଥିବ ତା ପାଇଁ ଭଲ ଫାଇଦା କିନ୍ତୁ ଯିଏ ସାନ ପୁଅ ତାହା ପାଇଁ କିଛି ନାହିଁ।
ହଁ।
କିନ୍ତୁ ସେମାନଙ୍କୁ ସାନ ବୋଲି ଘରର ଦିଆ ହେଇଯାଏ। ନୂଆ ଡ୍ରେସ ଦିଆ ହେଇଯାଏ।
ଆପଣଙ୍କୁ ଦିଆକୁ ଆପଣଙ୍କୁ ଦିଆ ହଉ ତୁ
ହଁ ମତେ ମତେ ଆଜ୍ଞା। ଆଉ ତାପରେ ଆମର ରହିଲା ପର୍ବ ହଉଛି ଆମର ରଥଯାତ୍ରା ଜାଣି ଛନ୍ତି ରଥଯାତ୍ରା ଆମର କେ ତେ ବଡ଼ ପର୍ବ।
ଆଜ୍ଞା ଜାଣିଚୁ ବହୁତ ବଡ଼ ପର୍ବ।
ବହୁତ ବଡ ପର୍ବ ପରେ ଲକ୍ଷେ ଲକ୍ଷ ଲୋକ ଆମର ଭକ୍ତ ଜଗନ୍ନାଥଙ୍କର ଆସ ଛନ୍ତି ଜଗନ୍ନାଥ ଧାମ ଆଉ ସେଠି ମାନେ ପୁରା ଜଗନ୍ନାଥ ବର୍ଷକୁ ଥରେ ହିଁ ଆସନ୍ତି ଭକ୍ତ ମାନଙ୍କୁ ଦେଖା କରିବାକୁ ବାହାରକୁ।
ଆଜ୍ଞା।
ଆଜ୍ଞା ତ ଏଇଟା ହଉଛି ଆମର ସବୁଠାରୁ ବଡ ପର୍ବ ଆଉ ଏଇଠା ରେ ଗା ତା ଠାରୁ ବଡ ଅ ମାନେ ମୁଖ୍ୟ ପର୍ବ ଆଉ କିଛି ନାଁ ନାହିଁ କହିବାକୁ ଗଲେ ଚଳେ। ଏଇଟା ହିଁ ଆମର ହଁ ତାପରେ ଆମର ଆସୁଛି ଦୁର୍ଗା ପୂଜା ଜାଣିଛନ୍ତି।
ଆଜ୍ଞା।
ଦୁର୍ଗା ପୂଜା ସମୟରେ ହିଁ କୁମାର ପୂର୍ଣ୍ଣିମା ଅଛି। କୁମାର ପୂର୍ଣ୍ଣିମା ହଉଛି ଆମ ଓଡିଆ ମାନଙ୍କର ଗୋଟେ ମାନେ ବଢିଆ ପର୍ବ ସେଇଟା ବି ଝିଅ ମାନଙ୍କ ପାଇଁ ହିଁ ପର୍ବ। ସେଥିରେ ସେଥିରେ କିନ୍ତୁ ଝିଅ ମାନଙ୍କୁ ସକାଳ ଚାରିଟା ରେ ଉଠିବାକୁ ପଡେ ତାପରେ ପୂଜା କରିବାକୁ ପଡେ ତୁଳସୀଙ୍କ ପାଖରେ ଚନ୍ଦ୍ର କୁ ଦେଖିକି ପୂଜା କରିବାକୁ ପଡେ।
ଆଜ୍ଞା।
ଏହି ପୂଜାଟି କରନ୍ତି ଆମର ଝିଅ ମାନେ ଗୋଟେ ଭଲ ବର ପାଇବା ପାଇଁ।
ଆଜ୍ଞା ଆପଣ ପୁରୀ ଯାଉଛ ଛନ୍ତି ମୋ ମୋ ବାପା ଏବେ ପୁରୀ ଯାଉଛନ୍ତି।
ପୁରୀ ଯାଉଛନ୍ତି ଆପଣଙ୍କୁ ଏକା ଛାଡିକି ଗଲା ଆଉ ଆପଣଙ୍କୁ ଆପଣଙ୍କ।
ଜଲଦି ଆସିଯିବେ ହେଲା। ବିଳମ୍ବ କରିବେନି।
ହ ବିଳମ୍ବ ହିଁ କରିବେ ଆପଣଙ୍କ ପିତା କାହିଁକି ନା ସେ ଯାଉଛନ୍ତି ସାଙ୍ଗ ମାନଙ୍କ।
ଆଜ୍ଞା ସାଙ୍ଗମାନଙ୍କ ସହିତ। ତ ମଜାମସ୍ତି କରିକି ସିଏ ମୁଁ ଜାଣିଛି ସନ୍ଧ୍ୟା ହେଇଯିବ। ତା ମାନେ ଆଜି ରେଡି ଆଉ।
ହ ଆଜି ଆପଣ ଯୋଉ କହିଲେ ଲେଡି ଆଉ ସେଇଟା କାହିଁକି କହିଲେ?
କାରଣ ସିଏ ଏତେ ପ୍ରଶ୍ନବାଚକ ଜିନିଷ ଉଉଁ କରିବେ ନାହିଁ। କାରଣ ସି ଏ ତ ନଥିବେ।
ଆଜ୍ଞା।
ତ ନିଜ ଧୁନ ରେ ଥିବେ। ଧୁନ ଆପଣ ଶୁଣିଥିବେ ସେଇଁଆର ଆର ଗୋଟେ ଗୀତ।
ଆଜ୍ଞା।
ପୟାର ହଉଛି ଗୋଟେ ଏମତି ମୁଁଭି ବି ଯଉଟାକି ଆର ବର୍ଷ ଜୁଲାଇ ମାସରେ ଆସିଥିଲା ଆମେ ମୁଁ ମୋ ଗୋଟେ ମିତ୍ର ମୋ ମିତ୍ରଙ୍କର ଆଉ ଗୋଟେ ଘନିଷ୍ଠ ବନ୍ଧୁ ଜଣକ ଆମେ ଯାଇଥିଲୁ।
ହା ଆପଣ ଙ୍କ ପିତା କହଲେ ଆପଣଙ୍କଠାରୁ ହେଲମେଟ୍ ଆଣିବା ପାଇଁ ଆପଣ ଟିକେ ହେଲମେଟ୍ ନେଇକି ବାହାରକୁ ପଳେଇ ଆସନ୍ତୁ। ପିତାଙ୍କର।
ମାନେ?
ଆପଣଙ୍କ ପିତା ଏଇଠି ତାଙ୍କ ସାଙ୍ଗ ପାଖକୁ ଯାଉଥିଲେ, ସିଏ କହିଲେ କି ହେଲମେଟ? ତ ହେଲମେଟ ଯେ ଆପଣଙ୍କ ପିତା ଗଣ ଆଣିବାକୁ ଭିତରକୁ ଗଲେ।
ଏବେ ଆସୁଛନ୍ତି ନା ମୋ ପାଖକୁ? ଗଲା ଆଜି ହେଲମେଟ ଦରକାର ମତେ କହିଥିଲା କଣ କରିବି ମୁଁ?
ଆପଣଙ୍କୁ କେତେଟା ହେଲମେଟ୍ ଦରକାର?
ମୁଁ ଜାଣିନି, ମତେ ସେ କହିଥିଲେ କି, ଗୋଟେ ହେଲମେଟ୍ ନେଇକି ଆସିବେ ଆପଣ।
ହଁ ଆପଣଙ୍କ ପାଖରେ ଗୋଟେ ନାହିଁ କି? ଆପଣଙ୍କ ଅଙ୍କଲ ଆପଣଙ୍କ ପିତାଙ୍କର ଗୋଟେ ନାହିଁ କି?
ମୋ ପିତା ଏବେ ମୋ ହେଲମେଟ ନେଇକି ଯିବେ, ନିଶ୍ଚୟ ମୁଁ ଜାଣିଛି।
କାହିଁକି ତାଙ୍କ ମେନ୍ ମେଡ୍?
ଓହୋ ସେ ତାଙ୍କ ହେଲମେଟ୍ ନେଇଗଲେ କି? ଓହୋ ସରି ସରି, ମୁଁ ଏଇଠି କବାଟ ଖୋିଲିକି ଠିଆହେଇଛି ମୋ ହେଲମେଟ ନେବେ ବୋଲି।
ନାଇଁ ନାଇଁ ସିଏ ଆସିନାହାନ୍ତି, ସିଏ ନେଇନାହାନ୍ତି। ଆପଣଙ୍କ ପିତା।
ସେ ନେଇଗଲେ କି ନିଜ ହେଲମେଟ୍?
ନା ନେଇନାହାନ୍ତି।
ପଳେଇଲେ?
ନା ଯାଇନାହାନ୍ତି, କିଏ ବି ହେଲମେଟ ନେଇକି ବା।
କରୁଛନ୍ତି କଣ?
କେଜାଣି? ଏତେ ଆପଣଙ୍କ ପିତା ଏତେ ଭିତରେ ଆପ ଏତେ ସମୟ କଣ କରୁଥିଲେ, ଏବେ ହେଲମେଟ୍ ନେଇକି ବାହାରିଲେ। ନିଜ ହେଲମେଟ୍ ନଉଥିଲେ, କିନ୍ତୁ ଏତେ ସମୟ କଣ?
ସେ କଣ ଗୋଟେ କରୁଥିବେ ଆଉ, ସେ ଚେକ୍ କରୁଥିବେ କି କଣ କରୁଥିବେ ଗୋଟେ ଆଉ।
ତା କଣ ଅଣ୍ଟାରେ ଗାମୁଛା ଭିଡିକି ପଳେଇଲେ।
ସେ ଗାମୁଛା ଭିଡିକି ଗଲେ ବୋଲି, ମୁଁ ଜାଣିଗଲି ସେ ପୁରୀ ଯାଉଛନ୍ତି।
ଓ ହୋ ପୁରୀ ଗଲେ ଓ ହୋ ଗାଧେଇବେ ବି ମାନେ ସମୁଦ୍ରରେ କି!
ଆଜ୍ଞା।
ଏହେ ଆପଣଙ୍କୁ ଛାଡିକି ପଳେଇଲେ
ଇଏ ପରିବାର ସହିତ ଯେତେବେଳେ ଯାଆନ୍ତି ସେ ଗାଧାନ୍ତି ନାହିଁ, ଆଗରୁ ଗାଧଉଥିଲେ ଏବେ ଗାଧଉନଥିବେ ଆମେ ଯୋଉ ଯାଇଥିଲୁ ମୋ ପିସିଘରିକା ଆସିଥିଲ, ସେ ଗଧେଇଲେନି। ସେ କେବଳ ନିଜ ସାଙ୍ଗମାନଙ୍କ ସହିତ ଗାଧାନ୍ତି, ତାଙ୍କୁ ଏନଜୟ କରନ୍ତି, ସେ ସାଙ୍ଗମାନଙ୍କ ସହିତ ପରିବାର ସହିତ ନୁହେଁ।
ଆଗରୁ କରୁଥିଲେ। ଏବେ ତାଙ୍କ ସାଙ୍ଗ ତାଙ୍କ ପାଇଁ ପ୍ରିୟ।
ଆପଣ ବି ସେୟା କରନ୍ତୁ, ଆପଣ ବି କୁହନ୍ତୁ, ମୁଁ ଯିବିନି ତମ ମାନଙ୍କ ସହିତ, ମୁଁ ଯିବି ମୋ ସାଙ୍ଗମାନଙ୍କ ସହିତ।
ହଁ ମଁ, ମୁଁ ସେୟା କରିବି। ମୁଁ ଏବେ କିଛି ଯିବିନି ପା। ଆ ସମୟ କରେ, ମାନେ କିଛି ଦିନ କରେ, ମୁଁ ଶୁଣୁନାହାନ୍ତି ମୋର ସମୟ ହେଇଗଲା ବା ଆପଣଙ୍କର ଯିବାର?
ହଁ ହଁ, ମୋର ଯିବାର ସମୟ ହେଗଲା ମୁଁ ରଖୁଛି।
ଆଜ୍ଞା, ଆଜ୍ଞା।